ହ୍ୟାଲୋ।
ହୁଁ କଣ କରୁଥିଲ?
କାଲି ବାଇଡ଼ି ବସିଚି
ଆଛା ଆଛା ଖାଇସାରିଲା ନା ନାଇଁ?
ହଁ ଖାଇ ସାରିଲାଣି।
ଆଚ୍ଛା ଯୋଉ ରଜ ଗଲା କେମିତି କଣ ପାଳନ କଲ?
ଏ ବୁଲା ବଲେ କଲୁ।
ଦୋଳି ଫଳି କିଛି ବାନ୍ଧିଥିଲା ନା ନାଇଁ ଗାଁରେ?
ହଁ ଭାଇ ଦୋଳି ବନ୍ଧା ହେଇଚି। ଆମର ବା ବାଉଁଶଦ ସେଆଡ଼ିଆ
ହଁ ଆ ମାଡ଼େ ତ ବାଉଁସ ଦୋଳି ଆଉ
ହଁ। ତମେ ଖାଇସଲଣି?
ହଁ ମୋର ଖାଇ ସାରିଲିଣି ଆଜି ଆମର ଏଥିଲା ଡାଲି ଭାତ ସେଇ ଆମ୍ବ ବଡ଼ି ଏମିତି ସବୁ ଏମିତି ଏରା ଏମିତି ଖାଇଦେଇଛି ଆଉ ଗାଁ ଗହଳି ତ ଏଇ ଏଇଭଳିଆ ଖାଇବା ଆଉ କଣ।
ହଁ ଆଉ କଣ ଏବେ ଦେହ ବେହ ସବୁ ଭଲ ଅଛି କି ନାଇ?
ହଁ ଭଲ ଅଛି ତମର ଘର ଲୋକ କେମିତି କଣ ଅଛନ୍ତି?
ହଁ ଭାଇ ଭଲ ଅଛନ୍ତି ଆଉ ତମ ଘର ଲୋକ?
ହଁ ଭଲ ତମେ ଜେଜେବାଓ ପାଇଁ ଜେଜେମା ଅଛନ୍ତି ନା ନାଇଁ?
ହଁ ଜେଜେମା ଅଛନ୍ତି। ଜେଜେବାପା ଜେଜେବାପା ଏବେ ଏଇ ଆଁ ବର୍ଷେ ପାଖାପାଖି ହବ ଡେଥ୍ ହେଇଗଲା।
ଓହୋ ପୁରା ଏଜ୍ ହେଇ ଯାଇଥିଲା ନା କଣ ହେଲା କେବେ?
ହଁ ଏଜ୍ ହେଇଯାଇଛି।
ହଁ ଆଉ ତାହେଲେ ଚଳିବ ହେମିତି କିଛି କଥା ନାଇଁ। ବାପା କଣ କରୁଛନ୍ତି?
ବାପ ବାହାରେ ଯବ୍ କରୁଛନ୍ତି।
ଆଚ୍ଛା ଆଚ୍ଛା ତମେ ଭାଇ ଭଉଣୀ ତମେ ଦି ଭଉଣୀ ଗୋଟେ ଭାଇ ନା।
ହଁ।
ଓହୋ ତମର ଚାଲିଛି ପଢା ଆଉ ନା? ଆପରେ ଆଉ କଣ କରିବ ବୋଲି ଭାବି ଜ ପ୍ଲାନିଂ କରିଛ କଣ?
ଆ ପରେ ପଢା ସରିଲା ପରେ ପଢା ସରିଲା ପରେ ଦେଖିବି କଣ ଗୋଟେ କରିବି ଆଉ। ଏମିତି ପ୍ଲାନିଂ କ ହେଲେ ଆଗ ଦୁରିଆ ଦେଖିକି ସବୁ ତାହେଲେ କରିବି ଯାହା ଗୋଟେ ଆଉ। ପ୍ଲାନିଂ କରିଦେଲେ ଏ ଆଗ ଦେ ପ୍ଲାନିଂ ଗରମ୍ କରିବି।
ହଁ ଆଗୁଆ ପ୍ଲାନିଂ ଲାଗିଛି ହଁ ଡାଇରେଟ ଯାହା ହେଇଛି ଟା ହବ କରିବ ଆଉ। ଯୋଉ ଲାଇନ ରେ ଯିବା କଥା କି କଣ।
ହଁ ଭାଇ।
କୁଆଡେ ବୁଲାବୁଲି ଜଗନ୍ନାଥ ମନ୍ଦିର ପୁରୀ ଭାଗା ପୁରୀ କେତଥର ଗଲଣି?
ପୁରୀ ଯାଇନି।
ଟୋଟାଲ ଯାଇନଥିଲା ଦିନୁ?
ନା ଯାଇନି ଟୋଟାଲେ ଖାଲି ଏବେ ଯାଇଥିଲି ପୁରୀ ଯେ ଅଣ୍ଡ୍ରେଲା ବାଲ୍ଡ ନୁହେଁ ସେଇଠୁ ଖାଲି ବୁଲିକି ଆସିଥିଲି। ଏବେ ଯାଇଥିଲି ନା କହିଲେ କହିଲି ସାର୍ଙ୍କୁ ଯିବାହାରି ଯେ ସାର୍ କହିଲ ନା ଆଇଁଷ ଖାଇଦେଁ ଆଇଁଷ ଖାଇଲେ କହୁଛନ୍ତି ଚଳିବ କିନ୍ତୁ ସାର୍ କହିଲେ ନାଇଁ ଆଇଁଷ ଖାଇଛେ ମାନେ ଯିବାନି ମୁଁ କହିଲି ମୁଁ ବି ଆଇଁଷ ଖାଇ ଦେଇଥିଲି ନା ମୁଁ କହିଲି ଫାଷ୍ଟ ଟାଇମ୍ ତ ଯିବି ଟିକେ ଭଲ ରେ ଯିବି।
ଓହୋ ହଁ ହେଟା ବି ଠିକ କଥା। ପୁରୀ ପୁରୀ ପାଖାପାଖି ପୁରା କାଲି କହିଲା ଭଳିଆ ପଳେଇଥିଲ।
ହୁଁ ଅଣ୍ଡେଲା ବେ ଆଉ ମାତ୍ର କୋଡିଏ କିଲୋମିଟରରୁ ଆଇଦର କୋଡିଏ କି ପନ୍ଦର କିଲୋମିଟର।
ହଁ ଯାଇକି ଟିକେ ଦର୍ଶନ କରିବା, ଚିକେନ ଫିକେନ କଣ ଭାଇ ହଁ ବାକି ତମକୁ ଟିକେ ଭଲ ଲାଗିିନଥିବ କମ୍ଫର୍ଟେବୁଲ ଲାଗିିନଥିବ। ଚଳିବ ଭଲ, ହୁଁ। ନାଇଁ ଯିବ ନା କାରଣ ଚାରିଧାମ ର ଗୋଟେ ଧାମ ଆମର ଆମର ଗଲା ଭଳିଆ ଗୋଟେ ଧାମ। ଠାକୁରଙ୍କୁ ଦର୍ଶନ କରିବାନି ଯେ। ନିହାତି ଦେଖିଯିବା କଥା।
ଯିବୁ ଆଉ, ଆଉ, କେତେ ଦିନ ପରେ ମିନିମମ ଚାରି ମାସ, ପାଞ୍ଚ ମାସ ଭିତରେ ଯିବୁ ଆଉ।
ହଁ ଯିବ ନା, ସବୁ ମାସରେ ଯଦି ହବ ସବୁ ମାସରେ ଯିବା କଥା ଆକଚୁଆଲି, ତମର ପଢାଶରୁ ତମେ ଯଦି ଭୁବନେଶ୍ଵର ହେଇକା କୋଉଠି ରହିବ ପ୍ରତି ମାସରେ ଯିବ ଅଧିକ ଥର ଲେଖା ଭଲ। ମୁଁ ତ ଚାହୁଁଛି ପ୍ରତି ମାସରେ କେମତି ଥରେ ଲେଖା ଯାଆନ୍ତି।
ମୁଁ, ମୁଁ ତ ଭଲିଜି କେମତି ଅ ଗଟ ହେଇଟେ ମାନେ ହେଇଠେ କଣ ଗଟେ ପଢାପଢି ସେଇ ହେଇଯାଆନ୍ତାନି।
ହଁ ସେଇଆ ପୁରୀରେ ରହିଲ ମାନେ, ଜଗା ଦର୍ଶନ ଡେଲି।
ହେଇଟା ନା ହେଲେ ଟିକେ ପାଖ ଏଥର ନହେଲେ ଡେଲି। ଯିବା ଆସିବା ଏଥର ତମେ ତମେ ଦିନରେ ଗଲେ ବି ଲୋକ, ରାତି ରାତିରେ ଗଲେ ଲୋକ ସବୁବେଳେ ଗଲା କି ଲୋକଥିବେ ସବୁ
ହଁ କେତେ କେତେ ବାହାରୁ ଆସୁ
ଭୟ ବି ଲାଗିବନି ତମକୁ ଗୋଟେ ମଣିଷ ମା ମାନେ ଏକୁଡିଆ କେତେବେଳେ ବି ଭଲ ଲାଗିବନି ବି। ମାନେ ଲୋକୋଙ୍କ ଆମ ଆମ ଇଆଡେ କାହିଁ ଆମ ଇଆଡ଼େ ବି ମନ୍ଦିରକା ଥିଲା ନା, ସେଠେ କାହିଁ ଲୋକ ବି କେହି ନାହାନ୍ତି। କିନ୍ତୁ ଆମର ସେରେ ପ୍ରଭୁ ଜଗନ୍ନାଥଙ୍କରେ ଯେତେବେଳେ ଯିବ ସେତେବେଳେ ଲୋକ। ତମେ ତାପରେ ରାତିରେ ବିଚ୍ ଗଲେ ବି ବିଚ୍ ରେ ବି ଲୋକ ଥିବେ।
ହୁଁ ଭାବ ତ ତାହେଲେ କେତେ ମାନେ କେତେ କେତେ ତାରିଣୀ ମନ୍ଦିର କୋଉ କୋଉ କାଳରୁ ରହିଲାଣି।
ହୁଁ।
କେତେ ପିଢି ଏମିତି ପଳେଇବେ, ମନ୍ଦିର ଏମିତି ହିଁ ଥିବ।
ହୁଁ କେତେ କ ମନ୍ଦିର ସେମିତି ହେଇକି ଥିବ।
ମୋ ବାପାଙ୍କ ଆମ ଜେଜେ ବାପାଙ୍କ ଅମଳରୁ ମୁଁ ପୁରୀ ମାନେ ମନ୍ଦିର ଏମିତି ହିଁ ଅଛି।
ହୁଁ କୋଣାର୍କ ମନ୍ଦିର କ ଜାଣିଥିବ, କୋଣାର୍କ ମନ୍ଦିର ପାଖରେ ଯୋଉ ପାଣି ଥିଲା ନା।
ହଁ ହଁ ନାଇଁ ସେଟା ବି କେତେ ଦୂର ପଳେଇଲାଣି ପୁରୀ ମନ୍ଦିର ପାଖାପାଖି ଏମି ଥିଲା ଦେଖିଲ ତିନି ଦି କିଲୋମିଟର ତିନି କିଲୋମିଟ ଦୂରରେ।
ହୁଁ କେତେ ପାଣି ଥିଲା ହେଇଠଉ ଧରମା ଡଁ ଥିଲା କେତେ ବାଡେ ଗଲାଣି।
ହଁ ପାଣି କେତେ ଦୂର ପଳେଇଲାଣି। ଏମତି ସବୁ ହବ ଆଉ ଧୀରେ ଧୀରେ ଜେନେରେସନ ଚେଞ୍ଜ ହେଇ ହେଇଯାଉଛି ଆମ ପିଲା ତା ପିଲା ତା ପିଲା ଏମିତି ହେଇ ହେଇଗଲା ବେଳକୁ କେତେ କେତେ ଡେଭଲପ କେତେ କେତେ କଣ ହେଇଇ ପଳଥିବ।
ହୁଁ।
ଏମିତି ହିଁ ହଉ ହବ ସବ ପୁର କଣ। ଯୋଉ କାମ ଟା ତ ମଣିଷ କରୁ ଇ କାମବେ ମେସିନ କରୁଛି ଆଗକୁ ଆଉ ଖାଲି ମେସିନ ଭରେ ସମସ୍ତେ ଭରସା କରିବେ।
ହୁଁ ଏ ଆଗକୁ ଏବେ ତ ପୁଣି ଏ ଆଇ ଆସିଲାନି ଏଆଇ ଗଲେ ସବୁ ମାନେ ସବୁ ଏବେ ଅଲଗା ଅଲଗା ସବୁ ହବ। ମାନେ ଦୁନିଆ ଏଇଟା ଦୁନିଆ ଏଇଟା ଚାହିଁଲେ ମାନେ ସାଙ୍ଗେ ସାଙ୍ଗେ ଏଇଟା ହବ।
ହଁ ସେଇ ବା ଯୋଉଠି ଲୋକମାନୋନେ ଗୋଟେ ଡାଟା ଏଣ୍ଟ୍ରି ହଗ କି କଣ ଯୋଉଠି ଲୋକ ବସୁଥିଲା ଲୋକ ଯୋଉଠି ହିସାବ ଦଉଥିଲା ଏବେ ସବୁ ମେସିନ ଦ ଦଉଛି ହିସାବ। କଣ ଦରକାର ଏକ ଜଣଙ୍କୁ କୁ କୋଡିଏ ବାଇଶ ହଜାର ଦେଇକି ପୋଷିବା। ସେ କ ସେ ଜାଗାରେ ଜଣେ ମାନେ ସେମାନେ ବ ଫିଟିଙ୍ଗ ମେସିନ ରେ ସବୁତ୍ୟା କରିଦବନି। ଏଇଭଳିଆ ଆଉ। ଦିନକୁ ଦିନକୁ ଦିନ ପୁରା କେତେ ଡେଭଲପ କରୁଛି ଯାହାେଲେ ବି।
ବହୁତ ହର ତମେ ତମେ ଯୋଉ ଖେଳ ଦେଖୁଛ?
କ୍ରିକେଟ ନା ନା ଆମର ଏଇଠି ବି ଟୁର୍ଣ୍ଣାମେଣ୍ଟ ଚାଲିଥିଲା, କାଲି ତାର ପର ଦିନ ଦିଶହପଡା ମସ୍କରେ ଟୁର୍ଣ୍ଣାମେଣ୍ଟ ଦି ଦିନ ହେଲା ଚାଲିଥିଲା କିନ୍ତୁ ମୁଁ ଦେଖିବାର ନାହିଁ କି ଯିବାର ନାହିଁ, ମତେ କ୍ରିକେଟ ଟିକେ ପସନ୍ଦ ନୁହେଁ।
ଓହୋ କଣ ତାହେଲେ କଣ କସନ୍ତା
ମତେ ଖୋ ଖୋ କୁ ବ୍ୟାଡମିଟନ ଟକେ ପସନ୍ଦ।
ହଁ ଖ ଖ ଖ ବି ଭଲ ଲାଗେ ଖ ଖ ମାନେ ନା ମୁଁ ଖ ଖବ ନୁହେ ଖ ମାନେ କ୍ରିକେଟ ମତେ ଭଲ ନା।
ଆଚ୍ଛା ଆଚ୍ଛା ହଁ ତ ମତେ କିନ୍ତୁ ଖୋ ଖୋ ମତେବୁଠୁୋକ ବସିଲ ଲାଗେ ଯୋଉଠି ଖୋ ହଉଥିବ। ମୁଁଇଠୁ ଆକୁ ଯିବିନି ଟୋଟାଲି ମୁଣ୍ଡିଥକି ଠିଆ, ହେଇଥି ଦେଖୁଥିବି ଖେଳ।
ହୁଁ ଆମ ସାଙ୍ଗର ଦି ଆମ ସାଙ୍ଗ ଦିଟା ଯାଉଛନ୍ତି, ବାହାରକୁ ଖୋ ଖୋ ଖେଳି।
ମୁଁ ତ ବ୍ଲ ଲଲ ଆର ହେଉନି
ଓ ହୋ। ଆମର ଏଠି ଜାଣିଲ ସେ ଡେଙ୍ଗା ହେଇକି। ସେଇଟି ଖୋ ଖୋ। ଖେଳଛି ଆମ କଲେଜ ରେ। ତାକୁ ସିଲେଟ କଲେ। ସେ ବାହାରକୁ ଗଲା ଖୋ ଖୋ ଖେଳିଲା, ଖେଳୁଛି ଏବେ ବି।
ଆଉ ତା ହେଲେ ମାନିବାକୁ ପଡିବ ଆଉ। ପଇସା ମିଳିବ ବି ଏଥିରୁ। ଭଲ ନା ଯୋଉଥିରେ ହେଲେ ଗୋଟେ ରଖିବା କଥା। ଆଉ ତମର ଫଟୋ କୋଉ ଗୋଟେ ଦର୍ଶନୀୟ ସ୍ଥାନ କଣ କଣ ଦେଖିଲାଣି ମାନେ ବାହାରକୁ ମାନେ ଅଲଗା ଡିଷ୍ଟ୍ରିକ୍ଟକୁ କୁଆଡେ କୁଆଡେ ଯାଇଛ ଦେଖିବାକୁ।
ଅଲଗା ଏଠି କାଳୀଜାଇ ମାନେ ହଉଛି ବାହାରକୁ ନାରାଆଣୀ, ସେଇଟା ସବୁ ଯାଇଛି ଆଉ।
ଆଚ୍ଛା ଆଛା ଏପଟ ସମ୍ବଲପୁର ଲାଇନି।
ନାଁ ସମ୍ବଲପୁରଲାଇନି ଯାଇନି। ସମଲେଇ ଠାକୁର ଏପଟେ ଯେ ଯିବା ପାଇଁ ଅଛି ଯେ କିନ୍ତୁ ଯାଇ ହଉନି ଆଉ। ହୁଁ ହୁଁ ମାନେ ଘରେ। ମାନେ ମୁଁ ଯୁଆଡେ ଯିବି ଘରେ କହିକି ଯାଛ ନା ଘରେ ସେଥିପାଇଁ ଛାଡ ଛାଡି କରନାହାନ୍ତି। ସେତେବେଳେ କଣ କହିଦେବି। ଯିବି ବୋଲି ସ ଯେତେବେଳେ ହଁ କଲେ ଯ ଯାଉଛି ନହେଲେ କୁଆଡେ ଯାଉନି।
ଗୋଟା କ ପୁଅ ନା ତମେ ଟିକେ ଅଧିକ ଗେଲ୍ଲା ହେଇଯାଉଥିବ। ଚାଉ ରଖ ହ ନାଇ ସେଇଟା ଘର ମାନଙ୍କର ତ ହେଇଭଳିଆ ଆଉ।
ହୁଁ ଏବେ ଯୋଉ ଯାଇ ଏବେ ଯୋଉ ଯାଇଥିଲୁ ପୁରୀ ଯୋ ଅଣ୍ଡେଲା। ଗରମ ମ ନା ଗ କ ନାଇଁ ଜାଣି ଜାଣି ମୁଁ କହିଲି କୁହାଯିବ କଣ ଯାଇକି ଖାଲି ବୁଲୁକି ଆସୁ ତ କୁଆଡେ ଯାଇଛି କି। ଭଲ ହଉ ଯା ତାର। ଗଲ ଆଜି ଗଲୁ ଧର। ଏଇ ସନ୍ଧ୍ୟୋ ଆସିଗଲ ଯାଇକି ରା। ରାଥିରେ ପହଞ୍ଚିଲ ସାଢ଼େ ନଅଟା ଆସିକି ସାଢ଼େ ନଅଟରେ ତାପରେ ଗୋଟେ ରେଷ୍ଟୁରାଣ୍ଟରେ ରହିକି ମାନେ ଲଜ ରେ ରହିକି। ଏଷ୍ଟ ମଣ୍ଡଲ ଅଜା ରକି ତାପରେ ତାପରେ ଦିନ ତାପ ଦିନ ଗଲ ଗଲା ବଳାର ଯାଇକି ଯାଇକି ସେଠି ତାପରେ ସକାଳ ସାଢେ ନଅଟା ପୁଣି ଯ ଗଲେ ଏଗାରଟଠ ଏଗାରଟ ପହଞ୍ଚିକି। ସନ୍ଧ୍ୟା ସାଢ଼େ ପାଞ୍ଚଟ ବା ହଲମା ତାପରେ ସେଇଠୁ ପୁଣି ବାହାରଲୁ ବର୍ଷା ଆ କଲା ବର୍ଷା ରହିକି ତାପରେ ଆସିଲୁ ସକାଳେ ଏବେରାତ ବାହାରିଲୁ ବାହାରିଲୁ ଆସିକି ପହଞ୍ଚିଲୁ ସାଢେ ଏଗାରଟା ରାତିରେ ଆଉ ଘର ଆ
ଆଉ ତା ପହଁରା ଶିଖିଛ ନା ନାଇଁ।
ପହଁରା ଅଳ୍ପ ଶିଖିଛି ମୁଁ ସେମିତି ମାନେ ଯୋଉ ଇଏ ପହଁରା ଶିଖିଛିଇକି ଯୋଉ ଭିତର୍ଯ୍ୟ ପହଁରା।
ହଁ ନାଇଁ ପହଁରା ଟିକେ ଶିଖ ମୋ ନିହାତି ଦରକାର ଭାଇ ଲାଇରେ
ହଁ।
ପାଣିଟା କାରଣ କୁଆଡେ ସାଙ୍ଗସାଥିରେ ଯାଇଥିବୁ କି ସମୁଦ୍ରକକୁ ଗାଧେଇ ଆସିଥିବୁ ଏଇଟା ବଡବସ୍ଥା ହେଇଯିବ ନା ପହରେ ନସିକିଥିବ ବଲେ ଅସୁବିଧା।
ହଁ। ଆମର ଏଇଟା ପୋଖରଟ ଅଛି ଇ ଖରେ ଯାଇକି ମହାର ଶଖା
ଯଦି ଆମେ ଗାଁ ଗହଳି ପିଲା ହେଇକି ଯଦି ନ ପହଁରା ଶିଖିବାେ ଆଉ କଣ କହିବ କାହାକୁ ସହର ପିଲା କଣ କରିବେ।
ହଁ ସେଇଟା ଫାଇଦା
ଆମେ ଗାଁ ପିଲାମାନୋନେ ସବୁଥିରେ ପାରଙ୍ଗ ହବା କଥା କାରଣ ବାହାରକୁ ଯେତେବେଳେ ଗାଧା ଗାଧିକି ସାଙ୍ଗସାଥିରେ କଣ ହତ ବୁଢା ବୁଢୀ ହେଇଯାଉୁି ନା କେହିମତି ଦେଖୁଛ ଦିନକୁ ଦିନ ନଦୀ ଫଦୀରେ ଦେଖ ମହାନଧ୍ୟ କା କେମତି ନିୁଜ ଦି ଜଣ ସାଙ୍ଗ ଯାଇଥିଲେ? ଗଦେଇବାକୁ ମୃତ୍ୟୁବରଣ କରିଛନ୍ତି ଖବର ମିଳୁନି ତାଙ୍କ ମାନେ ଏମିତି ସବୁ ସେିକ
ଆମର ଆମର ଆମର ଏଇଠି କେମତି ଜଣେ ପିଲା ଡେଥ ହେଇଯାଇଥିଲା ଜାଣିିବ ଘର ଆଡିଆ। ଆମର ଏବେ ଏବେ ଇ ଏ ହଁମ ହେଇ ମାସେ ମାସେ ଦେଢ ମାସେ ଖଣ୍ଡେ ହେଇଯ
ଆଚ୍ଛା ଆଛା ତାକୁ କେତେ ବର୍ଷ ହବ?
ତାକୁ ଚବିଶ ପଚିଶ ବର୍ଷ।
ଏଇ ନା ମାହାନଦିରେ
ସେ ଘୋର ଆଡିଆ ଜାଣିଛ? ହେଇ ଟେ ମୁଡ଼ିଜାଇଥିଲା।
ଇ ବା ହେଇଯାଏ ସେଥିପାଇଁ ବା ନିହାତି ଆଉ ମାନେ ପହଁରା ଶିଖିଛ ବଲେ ଟିକେ ଯିବ ଗା କତି କରିବାକୁ ନହେଲେ ନହେଲେ କେବେ ଯିବନିଡର।
ଆସିଥିଲା ତାଙ୍କ ମାଆଙ୍କର କଣ ବର୍ଷିକାଥିଲା ସେ ଆସିଥିଲା ଆସିକି ତାପରେ ଯାଇଛି ନଦୀକୁ ଆଉ କଣ ମାଲଫାଲ ପିଇକି ନଦୀ ଯାଇଛନ୍ତି ଭାରି ସେଇଠି ତାପରେ ପହଁରା ଆଉ ଗୋଟେ ଏଇଟା ଗୋଟେ ଗଣ୍ଡ ନା ହେଇ ଭିତରେ ପଶି ଯାଇଛନ୍ତି। ଉ ହେଇଟି ଅଧିକା ହଁ।